ହ୍ୟାଲୋ।
କୁହ କୋଉଠି?
ଘରେ।
ନା ପୁଣି ଏ ପୁଣି ତୋ ପାଖରେ ଏତେ ସୁନ୍ଦର କଥା ଶୁଣିବାକୁ ପାଇଲିି।
ସତରେ ନା କଣ?
ହାତ ବୋଧେ ପେନ୍ ହଉଛି ନା।
ନା ନା କିଛି କଉନି କିଛି ହଉନି ଖାଲି ବାଜିଗଲା ଟିକେ ମିରଟଟା ଥିଲା ବୋଲି ନ ହାତ ଟା ନଥାନ୍ତା ପଳେଇଥାନ୍ତା
ଆହା। ଏଇ ଯାଇଥିଲି ଟିକେ ରିଲାନ୍ସ କୁ ମୋ ମା ମା ଦେହ ଖରାପ ତ ଟିକିଏ ହଁ ମାଙ୍କଡ ତାକୁ ଠେଲି ଦେଇଛି ତା ଗୋଡ ଫୋଡ଼ ଟିକେ
ଓହୋ ରିଲାଏନ୍ସ କଣ ମେଡିକାଲ ଟା ନା କଣ?
ମାନ ମାମୁଁ ଘରକୁ ଏ ଟୋକୀ
ହଁ ହୋ
ଆଜ୍ଞା କଣ ଖାଇଥିଲୁ ସନ୍ଧ୍ୟ ବେଳେ ଗୁପୁଚୁପୁ?
ନା କିଛି ଖାଇନି।
ମନ କଣ ଦୁଃଖ ଖ କଣ ହେଇଛି?
ନାଇଁ ଦୁଃଖ ନାହିଁ ତା
ହଁ?
ଜାଣି ଦଉଛନ୍ତି ସବୁ କଥା। ହ୍ୟାଲୋ ହ୍ୟାଲୋ ହାଲୋ।
ହଁ ହାଲୋ।
ହ୍ୟାଲୋ।
ହଁ।
ମୁଁ କହିଲେ ଜାଣି ଦଉଛନ୍ତି ସବୁ କଥା।
ସିଏ ସରବଜ୍ଞ
ଏ ହେଇଛି ଝଗଡ଼ା ଟିକିଏ ହେଇଥିଲା ସେ
ଏଇଟା ଗୋଟେ ମୁଡ ଅପ୍ ସବୁବେଳେ ହବ ଏଇଟା ଗୋଟେ ମୁଡ ଅପ୍ କରିକି ହବ କରିବି ମନ ଦୁଃଖ। ହୁଁ।
ତା ଭାଇ ସହିତ କଡ଼ ହେଗଲାଣି ଆମେ କଥା ହେଉଥିଲ ଆମ
ହଁ ଚାଲିଛି ଜେ ତାପରେ ତା ଭାଇ କହିଲା କାହା ସାଙ୍ଗେ କଥା ହୋଉଚୁ ମୋ ବାପା ଆଉ ଲାଗୁ କେତେ ରୋଜଗାର
ଫୋନ୍ ଟା କୋଉଠି ଥୋଇଛୁ ମ ଥୋଇ ଦେଇେଇଛୁ ତମ ତାଜା ଉପରେ କଥା ହଉଛି ମତେ
ନାଇଁ ଫୋନ
ଆଚ୍ଛା ଧୋଇ
ହଁ ଧୋଇ ହୋଉଥିଲି।
ହୁଁ।
ତାପରେ ହ୍ୟାଲୋ।
ହୁଁ ତାପରେ କଣ କହିଲେ?
ଆ ଗଲା ମାସକୁ ପନ୍ଦର ହଜାର। ଗଲେ ହଁ ମାସକୁ ମାନେ ଠିକ୍ ସେ ଡେଟ୍ ଫିକସ୍ ନାହିଁ ଆଉ। ପନ୍ଦର ଦିନ ହେଇଯାଉଛି କି ମାସେ ହେଇଯାଉଛି କି ମାସ ପରେ ହେଇଯାଉଛି। ତାପରେ ହସିଲା, ମୁଁ କହିଲି ହସୁଛ କଣ ପାଇଁ ତାପରେ ସେ କହିଲା, ମୁଁ ବାଇଶ ହଜାର ରୋଜ ରୋଜଗାର କରୁଛି ମୁଁ କହିଲି ଭଲ କଥା, ଆଉ ତୁ ତା ଭାଇ କହିଲା। ହଁ ତାପରେ ମୁଁ କହିଲି କୋଉ କଣ ଆଣିବି, ଯିବିନି ଆଣିବାକୁ। ଦୋକାନ ବନ୍ଦ।
ଆ କିଏ କହିଲା ଦୋକାନ ବନ୍ଦ ଏବେ ଦେଖିଲୁଣୁ ଦୋକାନ ବନ୍ଦ କରିସାରିଲୁଣୁ।
ହଁ ଯାଇଥିଲି ଦେଖିକିନା ଆସିଲି ବା।
ହଁ ହଁ।
କାଲି କହିଲି ଯେ କହିଲି ତମେ ଭାଇ କୋଉ ଏତେ ପଢିଛ ତାପରେ ସେ କିହିଲା ମୁଁ ପ୍ଲସ୍ ଥ୍ରୀ ପଡ଼ିଛି ତାପରେ ମୁଁ କହିଲି ତମେ ପ୍ଲସ୍ ଥ୍ରୀ ପଢିକି ତିନି ହଜାର ଏ ଯୋଉ ବାଇଶ ହଜାର ମାସ ରୋଜଗାର କରୁଥିଲ କରୁଛ କଣ ଯୋଉ ଡିଉଟି ମାଇଣ୍ଡରେ ଆସିଥିଲ ନା ପ୍ଲାଣ୍ଟରେ ଗଲା କଣ ଗୋଟେ କରୁଛି କହିଲ ତାପରେ ମୁଁ ମୁଁ କହିଲି ତମେ ତ ଖଟୁଚ ଆଠ ଘଣ୍ଟା ତମେ ବାଇଶ ହଜାର ଦରମା କରୁଛ ମୁଁ ତ ଖାଲି ଫ୍ୟାନ୍ ତଳେ ବସୁଛି ମୁଁ ପନ୍ଦର ହଜାର ରୋଜଗାର କରୁଛି। ତାପରେ ମୁଁ କହିଲି ତାପରେ ହସିଲା। ତାପରେ ଯେତେବେଳେ ହସିଲା ତାପରେ କହିଲା ହଁ ଛୁଆ ଟା ଆଉ କଲେ ସେଇଟା ତ ହଉ। ସେ କହିଲା ଛୁଆଟା ଏଇନିକା ପଢ। ମୁଁ କହିଲି ତମେ ପଢିକିନି କଣ ନଉଟେଇ ପକେଇଲ ଯାଇଁକି ବାଇଶ ହଜାରରେ ଖଟୁଚ। ତାପରେ ସେ କହିଲା ତୁ କଣ ଏମତି କରୁଛୁ କି ତାପରେ ତା କଣଟା ସେଦିନୁ ହେଲା ଯେ ତାପରେ ମତେ
ହଁ ପ ସେ ପାଠ ତମେ ପଢି ପାରିବନି ମୁଁ ଯୋଉ ପାଠ ପଢୁଛି।
ସେଇଟା ତାଙ୍କୁ କହିଲେ ଯେ କଣ ଗୋଟେ ଟାଇଁ ଫାଇଁ କଣଟେ କହିଲେ ଯେ ମୁଁ କହିଲି ହଉ ଦେ ତମେ ମତେ କୁହ ତମେ ଫାଷ୍ଟ୍ କେତେ ସମୟ ଯୋଉ କାମ କ ମୁଁ କହିଲି ତମେ ଘଣ୍ଟା ଟାରେ କେତେ କାମ କରିଦବ? ତାପରେ ସିଏ କହିଲା ତୁ ମୂର୍ଖ ଟା କିରେ ସାଇନ୍ସ ପଢୁଛୁ ମୂର୍ଖ। ମୁଁ କହିଲି ହଁ ପା ମୂର୍ଖ ତମକୁ ପଚାରୁଚି ଯେତିକି ସେତିକି କହୁନ। ସେ କହିଲେ ଘଣ୍ଟା ଆରେ ଘଣ୍ଟା ଟା କାମ କରିବୁ ହାଏଷ୍ଟ କେତେ ସମୟ କାମ କରିବୁ। ମୁଁ କହିଲି ମୁଁ ମତେ ମିଶେଇକି ନଅ ଘଣ୍ଟା କାମ କରିଦେବି ମତେ ଛାଡ଼ିକି ମୁଁ ଆ ଆଠ ଘଣ୍ଟା ଘଣ୍ଟା ଟେ କାମ କରିଦେବି। ତାପରେ ତାପରେ ସେ କହିଲା ଯୋଉ ତାପରେ କହିଲା ଆଉ ଏମିତି କେମିତି ହବ ମୁଁ କହିଲି ତମେ କେମିତି କରୁଛ? ଆମର ତାଠୁ ଆହୁରି ଉପର ଲେବୁଲ୍ ତାପରେ ସେ ଯେମିତି କଣ ଟେ ପଚାରିଲା ଯେ ମୁଁ ମୁଁ କହିଲି ଏରା ତମ ମୁଣ୍ଡ ଉପରେ ଉପରେ ଯିବ ତମେ ଏରା ବୁଝିପାରିବନି। ଏ ଝଗଡ଼ା ଲାଗିଗଲା। ତାପରେ କହିଲା ହଁ ପନ୍ଦର ହଜାର ରୋଜଗାର କରୁଚୁ ଚବିଶ ବର୍ଷ।
ସିଏ ଅ ବି ସି।
ନା ନା ଚବିଶ ନୁହେଁ ସରି ସରି ସରି ସରି ଅଠେଇଶି ଅଠେଇଶି।
ହୋଟେଲ୍ ବଡ ଅଛି।
ଅଠେଇଶି ଅଠେଇଶି ଆଉ ପ୍ଲସ୍ ଥ୍ରୀ କଲା ତା ପରେ ପି ଜି କଲା ତାପରେ ଆଉ ଗାଁରେ ଦି ବର୍ଷ ବୁଲିଲା ତାପରେ ଯାଇକି ଏଇ ଅଛି ପ୍ଲାଣ୍ଟରେ। ତାପରେ ମୁଁ କହିଲି, ହଉ ଏନିକା ମୋତେ ଅଠର ବର୍ଷ ହେଇଛି ଆଉ ଅଠର ବର୍ଷ ହେଇଚି ପନ୍ଦର ହଜାର ରୋଜଗାର ହଉଚି, ଯେତେବେଳେ ହେଇଯିବ ଅଠେଇଶି ବର୍ଷ ହେଟା ପନ୍ଦର ଲକ୍ଷ ହେଇଯିବନି। ତାପରେ ସେ କହିଲା ହଁ ତ ତ ବୟସ କେତେ ତାପରେ ମୁଁ କହିଲି ସତର, ତାପରେ ସେ କହିଲା ସ ସତର ବର୍ଷର ଛୁଆ ତୁ ଏମିତି ଉତୁପାତ୍ ହଉଚୁ ମୁଁ ସେଇଟା ତ। ସତର ବର୍ଷରେ ସତେଇସି ବର୍ଷ ସହିତ ରେସ ଲଗେଇ ଦଉଚୁ ତାପରେ ଏମିତି କହିଲା, ମୁଁ କହିଲି ତୁ କଣ ପାଟି କରୁଚୁ କିରେ ତୋ ଓକାତ କହୁଚି ତ ବାପାକୁ ତୁ ପଚାଶ ବର୍ଷ ସେ ଯାହା କରିପାରିଲାନି, ସେ ମୋଠୀ ସେଇ କଥାଟା ଖୋଜୁଛି। ଆ ଏମିତିରେ ଟିକେ ପାଟିତୁଣ୍ଡ ଲାଗିଗଲୁ।
କେତେବେଳେ ଏସବୁ କଥା ହେଲା?
ଏ ସାତଟା ବେଳେ।
ହଁ। କାଇଁ ଯୁକ୍ତି କ ରୁଚୁ ତୁ କଣ କରିବୁ କଣ ନାଇଁ ଏକ୍ସପ୍ଲେନ କରିବା କିଛି ଦରକାର ନାହିଁ। କରି ସାର୍ ତାଙ୍କ ସହିତ କଥା ହବୁ।
ମୋତେ ନା ପଇସା ଦିଅ ମତେ ପଇସା ଦିଏ ମୋତେ ଦେଖାଅନା।
ଆଉ କଣ?
ତୁ ଯଉ ପଇସା ନୋଉଚୁ ମାଙ୍କ ପାଇଁ କଉଦିନ ଗୋଟେ ଶାଢୀ ନେଉଚୁ ନା। ସେ ଦିନିଷ ଯମା ଆଣିବନେହିଁ କେବେ।
ଦେଇଚି ରଜ ରଜକୁ ଦେଇଚି ମୋ ବାବାଙ୍କୁ ମାମାଙ୍କୁ ଭାଇକୁ।
ସତ।
ହଁ ମାମାଙ୍କୁ ପଚାରି ଦେବେ ଯେବେ ଆସିବ ଘରକୁ।
ହଁ।
ହଉଚି ପଇସା ରହୁନି, ରାଣ ଖାଉଛି ଜଗନ୍ନାଥଙ୍କର।
ଏ ରହୁନି କହନି, ସେ କୋହୁଚି ଚଞ୍ଚାଳ ସେ କଣ ତୋ ପାଖରୁ ଉଡିକି ପଳଉଚି ନା କଣ? ତୁ ଚାହିଁବୁନୁ ଖର୍ଚ୍ଚ କରିବୁନୁ କହିବୁନି ନା ଆ କ ହଁକା।
ନା ନା। ଏ ତ କା ଦେହ ଖରାପ ହେଲା, ଯୋଉ ସାଙ୍ଗ ତା ମାଙ୍କ ଦେହ ଖରାପ ହେଲା। ପହରଦିନ ଯେ ସେ ମେଡିକାଲ ରେ ଥିଲେ, ତାଙ୍କୁ ଦେଇଦେନୁ ସବୁ ପଇସା ଦେଇଦେନୁ। ଯାହା ଦେହ ଭଲ ହେଇଯାଉ ପଇସାରେ କଣ ଅଛି ଆଜି ନାହିଁ କାଲି ପୁଣି ରୋଜକାର ହେଇଯିବ।
ଏଟା ସତ କଥା।
ହଁ ତ ସୁବିଧା ଅସୁବିଧା ପଡ଼ିଯାଉଚି ଏମିତି ଆଉ। ଆମର ସାଲେରୀ ନାହିଁ ଭାଇ ଯିଏ ଯାହାର ଅସୁବିଧା ପଇଲା ସେତେ ଟଙ୍କା ଦବ ସେତେ ଟଙ୍କା ନିଅ। ଏଇ ସେଭିଙ୍ଗ କରୁଚି ହୋଉ ଯେ ହେଲାଣି କେତେ ମାନେ ଆମ ସମସ୍ତେ ମିଶିକିନି ହେଲାଣି ସତେଇଶି ହଜାର ନା ଅଠେଇଶି ହଜାର, ଭାବୁଚି କ୍ୟାମେରା ଟେ ଆଣିବି ନହେଲେ ଲାପ୍ ଟପ୍ ଟେ ଆଣିବି।
ଲାପଟପ୍ ଟେ ଆଣିବି।
ହଁ ଯେ କାମ ପୁଣି ହ ହବା ଦରକାରେ।
ସବୁ କଥାରେ ଦିଦି ଗୋଟେ ଭୁଲ୍ ଭାର କରିଦଉଚନ୍ତି। ଭୁଲ୍ ନୁହଁ।
ନାଇଁ ନାଇଁ ଦିଦି ତମେ ମୋଠୁ ଏକ୍ସେପିରିନ୍ସ୍ ଅଧିକା ନା ନାହିଁ।
ସେଟା ନୁହଁ ନେଇ ଆସେ ତାପରେ। ଏ ନେଇ ଆସିବୁ ପଇସା ହେଲେ ଗୋଟେ ଲା କ୍ୟାମେରା ଆଉ। ଆଗକୁ ତ ଦରକାର ନା ବିଟେକ୍ କରିବୁ ନା ଦରକାରେ।
ହୁଁ। ଏ ଫୋନରେ ହେଲେ ମାନେ ପନ୍ଦର କୋଡ଼ିଏ ହଜାରେ ଖଣ୍ଡେ ହଉଚି, କିନ୍ତୁ ଲାପଟପ୍ ହେଇଗଲେ ଲେ ବେଶୀ ପଇସା ଦେବେ କାହିଁକି ନା ଡାଏଟେ ଯଦି ଜଣେ ମାନେ ଗୋଟେ ମୁ ପା କହୁଛି ମୁଁ ଗୋଟେ ଭିଡ଼ିଓ ପିଛା ଚାର୍ଜ କରୁଛି ଫୋନ୍ ରେ ଦି ହଜାର।
ଲାପ୍ ଟପ୍ ରେ କଲେ କି ପିସିରେ କଲେ ସେଇଟା ହବ ପାଞ୍ଚ ହଜାରୁ ଷ୍ଟାଟିଙ୍ଗି ଯଉ ଅନୁସାରେ କରିବୁ।
ହଁ ନିହାତି।
ଆଉ ଜଣେ ଜଣେ ତ ଜ ଜଣେ ଜଣେ କ୍ଲାଇଣ୍ଡି ତ କଲ୍ କରିବେ କହିବେ ପୋର୍ଟପୋଲିଓ ଦିଅ। ଆମ ପେଟ୍ ପେଲିଓ ଦେବୁ ସେ କହିବେ ମୋବାଇଲ୍ ଲେ ଟିକିଏ ଦବ ଆମେ କହି ମୁଁ ହଁ। ସାଙ୍ଗେ ସାଙ୍ଗେ ଗାଗା କଲ୍ କାଟି ଦେବେ।
ହୁଁ।
ସିଧା ବ୍ଲକ ସିଧା ବ୍ଲକ ପୁରା ଜୋତାରେ ବାଡେଇଲା ନାହିଁକି ଲାଗିବ।
ହଁ ହଁହଁ ହଁ ଆଁ।
ଆଉ ଫିଲିମି ଏଡିଟିଂ କରିବାକୁ ମଝିରେ ଲାଗିଥିଲୁ ଯେ
ହୁଁ।
ସେ କହିଲା ସାଉଥ୍ ଇଣ୍ଡିଆ ଫିଲ୍ମି ଗୁଡ଼ା ତାପରେ ସେ ଦେଲା ଯେ ଯୋଉ କ୍ଲିପ୍ ଦେଲା କହିଲା ଏଇରାକ ଏଡ଼ିଟ୍ କର।
ହୁଁ।
ଏଡ଼ିଟ୍ କଲୁ ଆମେ ପୁରା ଲାଷ୍ଟ୍ ଲେବୁଲ୍ ରେ ଯେତେବେଳେ? ଫିଲ୍ମ ରେ କଣ କହିଲେ ବଡ ବଡ ଫିଲ୍ମ ରାକ ହଗ୍ ସୀନ୍ କି କିସ୍ ସୀନ୍ ହୁଏ ବେଳେବେଳେ ଏ ଗୁଡା ଗ୍ରୀନ୍ ସିଗନାଲ୍ ସ୍କ୍ରିନରେ ହୁଏ ମାନେ ଅଲଗା ଅଲଗା ସବୁହୁଏ ତାପରେ ତାକୁ ଏଡ଼ିଟ୍ କରି ମିଶାନ୍ତି। ଆଉ ସେଟା ତ ଫୋନରେ ହବନି ତାପରେ ଗୋଟେ ସାଙ୍ଗ ଲାପଟପ୍ ରେ ତାର ଆଇଫାଇବି ପ୍ରୋସେସର ଲାଗିଛି ଯେ ଦାବି ଭଲସେ ଚାଲୁନି ତା ପରେ ସେଥିରେ କଲିଯେ ମାନେ ସେଇଟେ ପାଟି ଲାଗିଲା ବେଳକୁ ହାତ ଟା ପେଟ ଭିତରେ ପଶି ଯାଉଛି। କି ହାତ ଇଆଡେ ଗଲାବେଳେ ମୁଣ୍ଡ ତା ମୁଣ୍ଡ ଭିତରେ ପଶି ଯାଉଛି ଏମିତି ହେଲା ଯେ କରିପାରିଲୁନି ସେ ଯିଏ ପ୍ରଡ୍ୟୁସର ଥିଲା ସେ କହିଲା ବାପା ତୁ ଏବେ ଛୁଆଟା ତୁ ବଡ଼ ହୋଇଯା ତାପରେ କରିବୁ। ଆ ବାଧିଲା ବହେଜରେ ଆଉ।
ହୁଁ ହେ ମଦ କଥାକହନା ନେଇ ଆସିବ ଟେନ୍
ହୁଁ ଭାବିଛି ଏ କମ୍ ଦାମିକାରେ ହବନି ଧରିବନି। ମିନିମମ୍ ତ ଆଇସେଭେନ୍ ଦରକାର। ତାପରେ ମୁଁ ଭାବୁଛି ମ୍ୟାକ୍ ଆଣିବି ସେକେଣ୍ଡ ହ୍ୟାଣ୍ଡ ମ୍ୟାକ୍ଟେ ଆଣିଲା ହେଇଯିବ ପଚାଶ ହଜାର ହେଇଯିବ।
କଣ ଆଣିବୁ?
ପୋଲୋ ନାଗବୁକ୍ ନୁହଁ ଆପଲର।
ଓ -
ସେଇଟା ବି ହେଲେ ସବୁ କାମ ହେବ ଆମର ତ ଖାଲି ଏଡିଟିଂ ଗେମିଙ୍ଗ ତ କେହି କରୁନାହାଁନ୍ତି ଏଡ଼ିଟିଂ ପାଇଁ ଦେଖ। ଖିବି ତାପରେ ଆର ବର୍ଷ ବି ମୋର ଲାପଟପ୍ ବି ଆଣିବାର ଅଛି।
ପଇସା ରଖିଛୁ ନେଇଆସିଥିବୁ ଗୋଟେ।
ହୁଁ ହୁଁ ଆପଣଙ୍କର ତ ଲାପଟପ୍ ଥିବ? ସରି ସରି ତମର ତ ଲାପଟପ୍ ଥିବ କଣ?
ହଁ ଏଠି ଘରେ ଅଛି ସେଠି ତ ସିଷ୍ଟମ
ଉ ହୁ।
ଏ ଟିକେ ଖା
ହଉ ଏବେ ଆଉଥରେ କରିବେ?
ଆଉ ଟିକେ ଛାଡ଼ିଦେଇ ତତେ କରିବି।
ହଉ ହଉ।